ହଉ ମାଡ଼ାମ ସୁପ୍ରଭାତ।
ନମସ୍କାର ନମସ୍କାର ମାଡ଼ାମ୍ ସାର୍ ନମସ୍କାର।
ଅଃ ଆଉ କଁ କରୁଥୁଲେ।
ଏଇ ସାର୍ ରୋଷେଇ କରୁଥିଲି ସାର୍।
ଆଉ ଆପଣଙ୍କ ଆଡ଼େ ଗରମ କେମିତି କଣ ହୋଉଛି।
ହଁ ସାର୍ ଆମ ଘରେ ଆମର ଉଁ ଗରମ ହୋଉଚି। ଯେହେତୁ ଫୁଲବାଣୀ ହୋଉ ଚି ଓଡିଶାର ସବୁଠୁ ଅଁ ଉଁ ଥଣ୍ଡା ଜିଲ୍ଲା ନାମରେ ପରିଚିତ। ଏବଂ ବର୍ଷା ମଧ୍ୟ ଓଡିଶାର ସବୁଠୁ ଅଧିକ ବର୍ଷା ମାନେ ଫୁଲବାଣୀରେ ହୋଉଛି ତେବେ ଫୁଲବାଣୀ ଟା ଏମିତି ଗୋଟେ ଜାଗା। ଯୋଉଟା କି ଚାରି ଆଡରୁ ପର୍ବତ ଘେରି ରହିଛି ତ ଯେହେତୁ ପର୍ବତ ଘେରି ରହିଛି। ତ ମେଘ ଗୁଡାକ ଆଉ ଯାଇପାରେନି। ସେଥିଲାଗି ଫୁଲବାଣୀରେ ଅଧିକ ମାତ୍ରାରେ ବର୍ଷା ହୁଏ। ତ ଫୁଲବାଣୀ ସବୁଠାରୁ ଅଧିକ ବର୍ଷା ଆଁ ଉଁ ହୋଉଥିବା ଜାଗା ବୋଲି ଖ୍ୟାତି ଅଛି ଅମ୍ ଅଁ କଣ ହୁଁ ଯଦି ଆମେ ପଢିବା ଅମ୍ ଭୌଗ ଭୂଗୋଳ ପଢିବା ତ ଫୁଲବାଣୀ ସବୁ ଠୁ ଅଧିକ ବର୍ଷା ହୋଉଥିବା ଜାଗା ଅଟେ।
ନିହାତି।
ତ ଏହା ଏକ ଫୁଲବାଣୀର ଅ ଉଁ ଅମ୍ ଗୋଟେ ଏକ୍ସଟେନ୍, ଏମ୍ ଗୋଟେ କା ଟାର୍ କହିଲେ ଚଳିବ। ତ ୟାକୁ, ଆଧାର କରିକି ଅଁ, ବିଭିନ୍ନ ପ୍ରକାର ହୁଁ, ଜୀବନ ଶୈଳୀ ମଧ୍ୟ ରୁ ଏ ଫୁଲବାଣୀ ଲୋକ ଙ୍କ ମାନଙ୍କର। ଫୁଲବାଣୀ ଲୋକମାନେ ତିନି ପ୍ରକାର ଅ ସିଜନ୍, ତିନି ପ୍ରକାର ଯୋଉ ମାସ। ତିନି ପ୍ରକାର ଯୋଉ ଅ ଉମ୍ ହୁଁ ପୁମ୍ କଣ? ୱେଦର ଉଁ କୁ ନେଇକି ଫୁଲବାଣୀର ଲୋକ ଅମ୍ ସହିଆ ଆଡାପ୍ଟ ହେଇସାର ଛନ୍ତି। ଶୀତ ମଧ୍ୟ ବହୁତ ହୁଏ, ବର୍ଷା ମଧ୍ୟ ବହୁତ ହୁଏ। ଖରା-ଆ ନର୍ମାଲ ହୁଏ, ଖରା ଏତେ ମାତ୍ରାରେ ହୁଏ ନାହିଁ। ତ ସେ ହିସାବରେ ଏହା ଏକ ଅଁ ସୁନ୍ଦର ଜାଗା। ବର୍ଷା ହୁଏ, ଖରା ହୁଏ, ୟାକୁ ଧରିକି ମଧ୍ୟ ୟାର ଖାଦ୍ୟ-ଅ ଫୁଲବାଣୀର ଉମ୍ ଯୋ ଖାଦ୍ ଉଁ ଫୁଲବାଣୀର ଜୋ ଅମ୍ ଉଁ ହୁ, ଖାଦ୍ୟ ପ୍ରଣାଳୀ ଅଛି ବା ଖାଦ୍ୟର ଅ ଏ ଭେରାଇଟି ଅଛି, ୟା। କୁ ଧରିକି ମଧ୍ୟ ମାନେ, ଫୁଲବାଣୀରେ ଏଇ ଯୋଉ ଖରା ମାସରେ ଙ୍ଗୁ, ଘରେ, ଘରେ ବା ଜଙ୍ଗଲ, ଜଙ୍ଗଲରେ ବା ରାସ୍ତାଘାଟରେ ଆମ୍ବ, ଯଉ ସମର ଅମ୍ବା ଜମସ୍, ଯୋଉ ଉଁ ଉ ଗ୍ରୀଷ୍ମର ଏକ ସୁନ୍ଦର ଫଳ। ତ, ଏହା ଆମକୁ କିଣିବାକୁ ପଳେ ପଡେନି।
ଫଳମାନଙ୍କର ରାଜା ମନୋମଧ୍ୟ କହୁ।
ହୁଁ।
ଉ, ହୁଁ।
ତ ଆମକୁ କିଣିବାକୁ ପଡେନି। ଆମେ ଜାଗା ଜାଗାରେ ଆମେ ଏଇଟା ପାଇଯାଉ। ଏବଂ ଆମ୍ବର ସେଇ ଯୋଉ ଅଂ ସୁନ୍ଦର ଟେଷ୍ଟ କୁ ଆମେ ଅନୁଭବ କରୁ। ଅ କୋଳି ଦେଖିଆକୁ ଗଲେ, ଜାମୁ କୋଳି ମଧ୍ୟ ଏବେ ବର୍ଷା ଦିନରେ ଏବେ ହଂ ଚାରିଆଡେ ଏଭେଲେବଲ୍ ଥାଏ ଏବଂ ଆମେ ଦେଖିବା ଯଦି ଅଁ ଏ ମାସରେ ବିଭିନ୍ନ ପ୍ରକାର ଅଁ ମ କଣ ଆଁ ଫଳମୂଳ ଯେତିକି ସବୁ ଗ୍ରୀଷ୍ମ ମାସର ଫଳମୂଳ ସବୁ ଏବେ ଏଇ ସମୟରେ ମିଳେ। ଆଉ ଫୁଲବାଣୀ କାହିଁକି, ପ୍ରାଧାନ୍ୟ ଅଟେ କାହିଁକି ନା ଫୁଲବାଣୀରେ ଆମକୁ କିଣିବାକୁ ପଡେନି। ଆମକୁ ଜାଗ୍ ଜା ଧରିକି ଆମକୁ ଆଭଲେବଲ୍ ଥାଏ ସେୁଗୁଡାକ। ତ ଏତେ ଆମକୁ କିଣିବାକୁ ପଡେନି, ଜିନିଷ ପତର।
ହୁଁ ହୁଁ ହୁ ମତେ ଠିକ୍ କରେଦ।
ଘର ବାଲିଗୁଡା ସାର୍ ତ ବାଲିଗୁଡାରେ କଣ ସେମିତି ଖାଦ୍ୟ ଅଛି, ଯଉଟା ଗ୍ରୀଷ୍ମ ସମୟରେ ବେଶୀ ଟିକେ
ହଁ, ନିହାତି ଆପଣ ଯେମିତି କହିଲେ, ବାଲିଗୁଡା ଭ ତ ସେଇ କନ୍ଧମାଳ ମଧ୍ୟରେ ହିଁ ପଡ଼ୁଛି ସେହିଭଳି ଭାବରେ ଦେଖିବାକୁ ଗଲେ ଗ୍ରୀଷ୍ମ ଅବକାଶରେ ଯଦି ଦେଖିବା ଆମେ ଯଦି କମ୍ପେୟାର କରିବା ତାହେଲେ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଟିକେ ଯେ ତ ଅଧିକ ଗ୍ରୀଷ୍ମର ପ୍ରକୋପଟା ଅଧିକ ରହିଥାଏ ତେଣୁ ଏବଂ ବହୁତ ଜଲଦି ସେଇଟାକୁ ଗ୍ରୀଷ୍ମ ପଳେଇ ଆସିଥାଏ। ମାନେ ଜାନୁଆରୀ ନଶରି ଥିବ ବି ସେଠାରେ ଗ୍ରୀଷ୍ମର ପ୍ରକୋପଟା ଅନୁଭୂତ ହୁଏ। ତା ଅନୁସାରେ ଅ ଖା ଖାଦ୍ୟ ମଧ୍ୟ ଯେହେତୁ ଏରା ଯୋଉ ଦେଖିଲେ ଆଁ ଆମର ଯୋଉ ବିଭିନ୍ନ ପ୍ରକାର ଆମ୍ବ ଏବଂ ପଣସ କହିଲେ ଏ ତ ସେଇଗୁଡା ସେଠି ଆମକୁ ବହୁତ ଜଲଦି ଦେଖିବାକୁ ମିଳେ। ଆଉ ତା ଅନୁସାରେ ଯଦି ଆମେ କ ମ୍ପେୟାର କରିବା ତାହେଲେ ଆମର କନ୍ଧମାଳ ବହୁତ୍ ଲେଟରେ ଆସେ। ମାନେ ଦେଖିବା ଯଦି ଜୁଲାଇ ପର୍ଯ୍ୟନ୍ତ ମଧ୍ୟ ଆମକୁ ବିଭିନ୍ନ ପ୍ରକାର ଆମ୍ବ ଦେଖିବାକୁ ମିଳିଥାଏ କିନ୍ତୁ ସେ ଏଠି କଣ ଖୋର୍ଦ୍ଧା ଏବଂ ନୟାଗଡ ଅଞ୍ଚଳରେ ମାର୍ଚ୍ଚ ମାସ ଏବଂ ଏପ୍ରିଲ ମାସରୁ ମଧ୍ୟ ଆମ୍ବ ଫଳି ଆସିଥାଏ। ମୁଁ ଏଇଟା ବହୁତ ଥର ଦେଖିଛି କାରଣ ମୁଁ ସେତେବେଳେ ସେପଟେ ଯାଏ ତ ଦେଖିବାକୁ ମିଳେ ଯେ ସେପଟେ ଜଲ୍ଦି ହେଇଯାଇଛି। ଆଉ ଏପଟେ ଆସି ନଥିବ ତ ଏଇଭଳିଆ ଭାବ। ହୁଏ। ତ ବିଶେଷ ଖାଦ୍ୟ ମିଳେ ଆମର ଗୋଟେ ଚାଉଳ ବରା ବୋଲି ଗୋଟେ ଖାଦ୍ୟ ଗୋଟେ ମିଳେ। ସିଏ ଗୋଟେ ବହୁତ ଫେମସ୍ ଅଛି। ଆଉ ଗୁଲୁଗୁଲା ଗୋଟେ ବହୁତ ଫେମସ୍ ଖାଦ୍ୟ ଆମ କନ୍ଧମାଳର କହିପାରିବା ଆମେ କାରଣ ଫାଷ୍ଟ ଯୋଉ ଗଳିରେ ବି ଆପଣ ଦେଖିବା ମିଳିବ କାକେରା ଗୋଟେ ମାନେ ଅଟା କାକରା ହେଇଥିବ ଅଟା କାକରା ଯୋଉଟା କି ଆମେ ଯୋଉ ସ ଯି କାକରା ଯୋଉ
ତା ଏଇ ବର୍ଷାକୁ ସେଇ ଯୋଉ ଆପଣ ଯୋଉ କହିଲେ ଖାଦ୍ୟ ପ୍ରକାର ଏଇ ବର୍ଷାକୁ ଭଲ ଲାଗେ ଆଉ।
ନିହାତି ନିହାତି ବହୁତ ବଢିଆ ଲାଗେ ତା ସହିତ ଟିକେ ନାଲି ଚାହା ଯଦି ହେଇଥିବ ଆହୁରି ବଢିଆ ଲାଗେ। ତ ଏଇ ଯୋଉ ସେ କାକେର ର ବି ଦି ପ୍ରକାର ରହୁଛି। ଗୋଟେ ସୁଜି କାକେରା ରହୁଛି ଗୋଟେ ଅଟା କାକେରା ରହୁଛି। ଅଟା କାକେରା ଟା କଣ ବହୁତ ହେଭି ରହୁଛି ତ ଅଟା କାକେରା ଟା ଟିକେ ବି ଦିଟା ଆପଣ ଖାଇଥିବେ ଜଷ୍ଟ ଆପଣଙ୍କ ପେଟ ପୁରା ପୁରିଯିବ ଆଉ ଗୁଲୁଗୁଲା ବହୁତ ଫେମସ ମୁଁ କହିପାରିବି। କନ୍ଧମାଳର ବିଭିନ୍ନ ପ୍ରକାର ଯେଉଁ ବହୁତ ପ୍ରସିଦ୍ଧ ଛକ ଗୁଡ଼ାକ ଅଛି। ସେଠି ଛୋଟିଆ ଝୋପୁଡି କରିକି ଆଦିବାସୀ ଲୋକମାନେ କାକରା ହଉ କିମ୍ବା ଗୁଲଗୁଲା ହଉ ତା ସହିତ
ମାନେ ଏଇ ଯୋଉ ଜିନିଷ ଯେହେତୁ ଅଧିକ ମାତ୍ରାରେ ସାମଗ୍ରୀ ଦରକାର ହୁଏନି ଏବଂ ତାର ବନେଇବା ଶୈଳୀ ମଧ୍ୟ ସହଜ ସେଥିପାଇଁ ଆଦିବାସୀ ଜନଜାତି ତି ଏଇଟା କରିବାକୁ ସହଜ ମନୋଯୋଗ କ ସହଜ ବୋଲି ଭାବନ୍ତି। ଏବଂ ଯୋଉ ଦ୍ଵାରା କି ତାଙ୍କ ପାଖକୁ ଏକ ରକମ ର ପଇସା ମଧ୍ୟ ଆସେ। ଯୋଉଡା କି ତାଙ୍କେ ନିଜ ର ଜୀବନ ଶୈଳୀରେ କାର୍ଯ୍ୟକାରୀ କରିପାରିବେ।
ଏକଦମ ପୁରା ଏକଦମ ମଞ୍ଜି କଥା ଟି ଆପଣ କହିଛନ୍ତି ଠିକ କଥା କହିଛନ୍ତି ଯେ ଆଉ ସେଇଗୁଡା ଯୋଉ ସେମାନେ ପରସନ୍ତି ନର୍ମାଲ ଏଇ ଯୋଉ ଆମର ଶିଆଳି ପତ୍ର ଦେଖିଥିବେ ତାଙ୍କ ପାଖରେ ତ ଏତେ ଏତେ ପଇସା ସାଧନ ନଥାଏ ଯେ ସେମାନେ ଠୋଲା କିଛି କିଣି ପାରିବେ। ସେମାନେ ସେଇ ଶିଆଳି ପତ୍ର ତ୍ରକୁ ହିଁ ସେ କାଠି ଦେଇକି ଯୋଉ ଠୋଲା ତିଆରି କରନ୍ତି ସେଇଟା ଦେଇ ଦିଅନ୍ତି ନହଲେ କ କେରା ଦେଲେ ଖାଲି ପତ୍ର ଉପରେ ସିଏ ଗୋଟେ ଦେଇଦିଅନ୍ତି। ଆଉ ବହୁତ ବଢିଆ ବି ଲାଗେ।
ହଁ ଏଇ ଜିଲ୍ଲା ଗୁଡାକରେ ଶିଆଳି ପତ୍ରର ଉପଭୋଗ ଏତେ ଦେଖିପାରିବାନି କିନ୍ତୁ ଯେହେତୁ ଜଙ୍ଗଲ ଏଇ ଯୋଉ ତ ଏଇ ଯୋଉ ଆମର ଜଙ୍ଗଲ ରେ ରିପୋର୍ଟ ଆସିଛି ଫରେଷ୍ଟ ରିପୋର୍ଟ ଆସିଛି ସେଥିରୁ ବି ଆମେ ଜାିବା ପାଇଁ ଚାଉଛୁ ଯେ କନ୍ଧମାଳ ରେ ଅଧିକ ଜଙ୍ଗଲ ଜମି ଅଛି। ଏବଂ ସେ ଜଙ୍ଗଲ ଜମିରେ ଅଧିକ ଶାଳ ଶିଆଳି
ହଁ ଏଇ ଗଛ ଗୁଡାକ ବହୁତ ଦେଖିବା ହଁ ଏଇ ତ ରେକର୍ଡ ରହି ଆସିଛି ଯେ ଆମ ଓଡିଶାର ହଁ ଓଡିଶାର ଯଦି ଦେଖିବା ସବୁଠୁ ଅଧିକ ମାନେ ଘଞ୍ଚ ଜଙ୍ଗଲ ଭାବେ ପରିଚି ତ ଆମର କନ୍ଧମାଳ ଜିଲ୍ଲାଟି। ତାପରେ ରହିବ ବୋଧେ ମୟୂରଭଞ୍ଜ ଜିଲ୍ଲା ଏଇଭଳିଆ କୋରାପୁଟ ଏଇ ସବୁୁ ଜିଲ୍ଲା ରହିବ କିନ୍ତୁ କନ୍ଧମାଳ ସବୁଠୁ
ହଁ ସବୁଠାରୁ ଅଧିକ ଷ୍ଟେଟ ଗୁଡାକରେ ଦେଖିବେ ଯଦି ଆପଣ କନ୍ଧ ଓଡ଼ିଶାରେ ଅଧିକ ଜଙ୍ଗଲ ଓଡିଶାରେ ଜଙ୍ଗଲ ହିଁ ଅଧିକ। କିନ୍ତୁ ଆପଣ ଆହୁରି ଓଡିଶାରେ ଦେଖିବେ ବୋଲେ କନ୍ଧମାଳରେ ଟିକେ ଅଧିକ।
ଅଧିକ
ଏଇ ଯୋଉ ଜିନିଷ କୁ ଆମର ଆଦିବାସୀ ଜନଜାତି ଯୋଉ ଅଛନ୍ତି। ଏଇ ଯୋଉ ଜିନିଷ କୁ ଅଧିକ ମାତ୍ରାରେ ଭଲ ଭାବରେ ଉପଭୋଗ କରୁଛନ୍ତି। ଏବଂ ଯୋଉ ଦ୍ଵାରା କି ତାଙ୍କ ପାଖକୁ ଏକ ଆର୍ଥିକ ସାହାଯ୍ୟ ହଉ ସେ ସେମାନଙ୍କ ଜୀବନ
ନିହାତି ନିହାତି ଅର୍ଥିକ ସହାୟତା ବି ମିଳିପାରୁଛି ତା ସହିତ ତ ଦେଖିବା ଆମେ ପ୍ରକୃତିକୁ ମଧ୍ୟ କିଛି ମାତ୍ରାରେ ଆମେ ବଞ୍ଚେଇ ପାରୁ ଯଦି ଆମେ ସେଇ ପ୍ଲାଷ୍ଟିକ୍ କିମ୍ବା ସେ ଯଉ ଇଏଗୁଡା ବ୍ୟବହାର କରିଥାନ୍ତେ ବିଭିନ୍ନ ପ୍ରକାର ଯୋଉ ଜରି ପଲିଥିିନ ର ଯୋଉ ହଉଛି କାରଣ ଆମେ କନ୍ଧ ମାରିଲେ ମୁଁ ଦେଖିବି ଯଦି ମାନେ କ୍ଲାଇମେଟ ଚେଞ୍ଜ କିମ୍ବା ଯୋଉ କୁହା ହଉଛି ପ୍ରକୃତି ଯୋଉ ଯୋଉ ପରିବର୍ତ୍ତନ ଯୋଉ ଆସି ଯାଉଛି ଦେଖିବାକୁ ବଲେ ବିଶେଷ କିଛି ନହିଁ ଆମେ ଆମ କନ୍ଧମାଳକୁ ଏବେ ମଧ୍ୟ ବହୁତ ମାତ୍ରାରେ ସୁରକ୍ଷିତ କରିକି ରଖିଛେ। ଖାଲି ଗୋଟେ ହିଁ ସମସ୍ୟା ଏଠି ଉପୁଜୁଛି ଯେ ଟୁରିଷ୍ଟ ଜାଗା କିମ୍ବା ଯେଉଁଠି ଦର୍ଶନୀୟ ସ୍ଥାନ କିମ୍ବା ଯେଉଁ ଫେମସ୍ ପ୍ରସିଦ୍ଧ ସ୍ଥାନ ଗୁଡ଼ାକ ଅଛି ସେଇଠି ଲୋକ ଖାଲି ପଲିଥିନ୍ ହଁ ବହୁତ ବହୁ ମାତ୍ରାରେ ବ୍ୟବହାର କରୁଛନ୍ତି। ତ ଏ ଯୋଉ ଆପଣ ଯେମିତି କହିଲେ ଶିଆଳି ପତ୍ର ଏବଂ ଶାଳ ପ ତ୍ରା ରୁ ତିଆରି ତାଙ୍କେ ଖାଦ୍ୟରୁ ପରସୁଛନ୍ତି ବହୁତ କମ ସାଧନରେ ତାଙ୍କେ ପସୁଛନ୍ତି ତା ସହିତ ଆମର ମାନେ ଆମର ପୃଥିବୀ ମାକୁ ମଧ୍ୟ ବହୁତ ମାତ୍ରାରେ ଅ ମାନେ ପରୋକ୍ଷ ଭାବରେ ହଉ କିମ୍ବା ପ୍ରତ୍ୟକ୍ଷ ଭାବରେ ହଉ ତାଙ୍କେ ସୁରକ୍ଷ ଭାବେ ରଖିପାରୁଛନ୍ତି। ହୁଁ ଆଉ ଆମର ଏଇଠି ଦେଖିବେ ଆପଣ ହଳଦୀ ବହୁଳ ମାତ୍ରାରେ ଚାଷ ହଉଛି। ହଳଦୀ ଯୋଉଟା କି ଆମର ଜି ଆଇ ତ୍ୟାଗ ମଧ୍ୟ ପାଇଛି କନ୍ଧମାଳ ସାରା ବିଶ୍ୱରେ ମଧ୍ୟ ପ୍ରସିଦ୍ଧ ଆମେ କହିପାରିବା। କାରଣ ହଁ ନିହାତି ଏଇଠୁ ମଧ୍ୟ ହଳଦୀ ମୁଁ ଦେଖିବାକୁ ପାଇଛି ୟୁରୋପ ଏବଂ ଆମର ବାଂଲାଦେଶ ଏଇଭଳିଆ କଣ୍ଟ୍ରି ଗୁଡ଼ାକୁ ଦେଶ ଗୁଡ଼ାକୁ ମଧ୍ୟ ରପ୍ତାନୀ କରାଯାଉଛି ହଳଦୀଟି। ହଳଦୀ ସହିତ ହଁ ଆମ୍ବୁଲ ଆମ୍ବୁଲ ଆମ୍ବୁଲ ମଧ୍ୟ ମୁଁ ଦେଖିବାକୁ ପାଇଛି ଯେ ବହୁଳ ମାତ୍ରାରେ ରକ୍ ରୁପ୍ତାନୀ କରାଯାଉଛି ଆଉ ସେମାନେ ମଧ୍ୟ ଉପକୃତ ପାଉଛନ୍ତି ଏଇଭଳିଆ ଜାଗାରୁ ଏଇଭଳିଆ ଟ୍ରାଡିସନାଲ ଏବଂ ଖାଦ୍ୟ ଗୁଡ଼ାକୁ ପାଇକି।
ହୁଁ ହୁଁ ହୁଁ ଠିକ ଅଛି ହଉ ସାର୍ ହଉ। ହୁଁ
ହଉ ଆପଣଙ୍କ ସହିତ ବଢିଆ ଭାରେ ଆମେ ବାର୍ତ୍ତାଳାପ କଲେ ଯେ କନ୍ଧମାଳରେ କେମିତି କଣ ବର୍ଷା ହଉଛି। ଆପଣ ମତେ ବହୁତ ବଢିଆ ଭାବେ ମାନେ ବ୍ୟାଖ୍ୟା କଲେ ଯେ ଆକୁ ଚେରା ପୁଞ୍ଜି ସହିତ ମଧ୍ୟ ଆମେ କମ୍ପେୟାର କରିପାରିବା ନିହାତି ଭାବେ ଚେରାପଞ୍ଜି ମୋଘାଳୟର ଯୋଉ ଭଳି ବର୍ଷା ହଉଛି ସେଇଭଳିଆ ମଧ୍ୟ ପାହାଡି ଅଞ୍ଚଳ ଯେହେତୁ ଆମର ଏଇଠି ମଧ୍ୟ ତା ଅ ଅନୁସାରେ ବର୍ଷା ହେଉଛି ନିହାତି ଭାବେ ମୁଁ କହିପାରିବି ଏଇଟା ନିହାତି ଭାବେ ଆମ ଆଦିବାସୀ ମାନଙ୍କ ପାଇଁ ଗୋଟେ ଅ କଣ ଆଶୀର୍ବାଦ ସଦୃଶ ଯେ ଚାଷ ମଧ୍ୟ ଭଲ ହୁଏ। ଆଜ୍ଞା ଠିକ୍ ଅଛି ଆପଣଙ୍କ ସହିତ ବାର୍ତ୍ତାଳାପ କରିକି ବହୁତ ବଢ଼ିଆ ଲାଗିଲା ହଁ।
ହଁ ହଁ ନମସ୍କାର୍